ମ୍ୟାମ ନମସ୍କାର।
ନମସ୍କାର ମ୍ୟାଡ଼ାମ କେମିତି ଅଛନ୍ତି?
ବହୁତ ବଢ଼ିଆ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ମ୍ୟାଡ଼ାମ ବହୁତ ଭଲ ଅଛି। ଆଉ କଣ କରୁଛନ୍ତି ମ୍ୟାଡ଼ାମ?
କଣ କିଛି ନାହିଁ ବାସ୍ ଚାଲିଛି ଖାଇବାର ପ୍ରିପାରେସନ୍ ଚାଲିଛି। ଆଜି କଣ ଆପଣଙ୍କ କଲ୍ କରିଥିଲେ?
ନାଁ ଏମିତି ଟିକେ ମୁଁ କଥା ହେବି ବୋଲି କଲ୍ କରିଛି ଆମର ସୁଷମ ଖାଦ୍ୟ ବିଷୟରେ କିଛି କଥା ହେବି ବୋଲି ଆପଣଙ୍କୁ ମୁଁ କଲ କରିଛି।
ଆଜ୍ଞା ଆଜ୍ଞା କୁହନ୍ତୁ ବହୁତ଼ ଭଲ ଟପିକ୍ ଆପଣ ବାହାର କରିଛନ୍ତି। ଆଉ ଏବେ ତ ସେଇ ଟପ୍ ପିକ୍ରେ ସମସ୍ତେ ଜାଣିବା ଦରକାର ବି ସୁଷମ ଖାଦ୍ୟ ବିଷୟରେ।
ନିହାତି।
କୁହନ୍ତୁ?
ଆମର ସୁଷମ ଖାଦ୍ୟ ହଉଛି ଆମର ସ୍ଵସ୍ଥ୍ୟମୟ ଜୀବନର ମୂଳ ଆଧାର ଯାହା ଆମ ଶରୀରକୁ ଶକ୍ତି ଓ ସୁସ୍ଥ ମାନେ ସୁସ୍ଥତା ପ୍ରଦାନ କରେ। ଆ ତ ଆପଣ କଣ କହୁଛନ୍ତି ମ୍ୟାଡ଼ାମ୍ ମୁଁ ଠିକ କହିଲି?
ଆଜ୍ଞା ଆଜ୍ଞା ଠିକ୍ କହୁଛନ୍ତି।
ଆଜ୍ଞା ମାଡ଼ାମ୍ ତ ମୁଁ ଯେତିକି ଜାଣିଛି ମ୍ୟାଡ଼ାମ୍ ଆମର ସୁଷମ ଖାଦ୍ୟ ଆମ ରୋଗ ପ୍ରତିରୋଧକୁ ଶକ୍ତି କୁ ବଢାଇ ଆମକୁ ସୁସ୍ଥ ରଖେ। ଆଉ ଏଇ ଯଉ ଜଙ୍କ୍ ଫୁଡ୍ ଜଙ୍କ୍ ଫୁଡ ତୁଳନାରେ ପ୍ରାକୃତିକ ଖାଦ୍ୟ ଆମ ଶରୀର ପାଇଁ ଅଧିକ ଲାଭକାରୀ ଅ ଅଟେ ନା ତ ସମୟ ସୁଷମ ଖା ଖାଦ୍ୟ ଖାଇବା ଆମର ପାଚନ ତନ୍ତ୍ରକୁ ସୁସ୍ଥ ରଖେ। ସେମତି କିଛି ଆପଣ ଯଦି କିଛି ଜାଣିଛନ୍ତି ତ ଆପଣ ବି କିଛି କୁହନ୍ତୁ? ମୁଁ ବି ଆପଣଙ୍କର କଥା କିଛି ଶୁଣିବା ପାଇଁ ଇଚ୍ଛୁକ ଅଛି।
ଦେଖନ୍ତୁ ଏବେ ଯଦି ଆମେ କହିବା କହିଲେ ଆ ଏବେ ସମସ୍ତେ ଖାଆନ୍ତି ଯେ ଖାଲି ପେଟ ପୂରେଇକି ହିଁ ଖାଆନ୍ତି ହେଲେ ସେମାନେ ଜାଣିପାରନ୍ତିନି ଯେ ଯାହା ବି ଖାଉଛନ୍ତି ସେଇଟା କଣ ଖାଉଛନ୍ତି ସେଇଟା ଯାଇକି ଆମର କୋଉ ଥିରେ ହେଲ୍ପ୍ କରୁଛି ଆହୁରି କେଉଁଥିରେ ଆମର ସେଇଟା ଆମର ବଡି ଟାକୁ ନଷ୍ଟ କରୁଛି ସେମାନେ ବୁଝି ପାରନ୍ତିନି। ଖାଲି କିଛି ଟେଷ୍ଟି ଖାଇବା ଯଦି ମିଳିଯାଉଛି ତାହେଲେ ସେମାନେ ସେ ଜିନିଷଟାକୁ ଖାଇଦିଅନ୍ତି। ହେଲେ ସେମାନେ ଜାଣିବା ଦରକାର ଯେ ଗୋଟେ ନିରୋଗ ଆ ଆହୁରି ସୁସ୍ଥ ତ ଶରୀର ପାଇଁ କି ସୁଷମ ଖାଦ୍ୟ ଅତ୍ୟନ୍ତ ଆବଶ୍ୟକ। ସୁଷମ ଖାଦ୍ୟ ଖାଇଲେ ସିନା ଆମେ କେବଳ ପେଟ ପୂୁରାଇକି ଖାଇବାକୁ ଆମେ ବୁଝିିନଥାଉ ଯେମ୍ ଆବଶ୍ୟକ ହେଉଥିବା ସମସ୍ତ ପୋଷକ ତତ୍ୱ ଯଥା ମ୍ୟାଡ଼ାମ୍?
ଆମର ପାଟି କୁ ସ୍ଵାଦିଷ୍ଟ ଲାଗିଲେ ବି ଆମର ଦେହ ପାଇଁ ସେ ଜିନିଷ ଟା କ୍ଷତି କାରିକ ନା।
ଆଜ୍ଞା ଆଜ୍ଞା।
କୁହନ୍ତୁ ମ୍ୟାଡ଼ାମ୍?
ହଁ ଯେମିତି କି ଆମେ କହିବା ଯେ ଏ ସୁଷମ ଖାଦ୍ୟ ଆମ ଦେହ ପାଇଁ କି ବହୁତି ଜରୁରୀ। ଆହୁରି ସୁଷମ ଖାଦ୍ୟ କହିଲେ ଆମେ ଯେମତିକି ପେଟ ପୂରେଇକି ଖାଇବା ସେଇଟା ବୁଝିିନ ଥାଉ ସୁଷମ ଖାଦ୍ୟ ମାନେ ଆମେ ଯେମିତିକି କହି ପାରିବା ପ୍ରୋଟିନ୍, ଭିଟାମିନ୍ କି କାର୍ବ ବା ହାଇଡ୍ରେଟ୍ ଚର୍ବି ଆହୁରି ଖଣିଜ ଲବଣକୁ ଆମେ ଯେମିତି କିି ଠିକ୍ ପରିମାଣରେ ଯଦି ଗ୍ରହଣ କରିବା। ତାହେଲେ ସେଇଟାକୁ ଆମେ ସୁଷମ ଖାଦ୍ୟ କହିକି ବୁଝି ଥାଉ ଆଉ ଯଦି ଆପଣ ଯଦି କୁହନ୍ତୁ ମ୍ୟାଡ଼ାାମ?
ଆମର ସୁଷମ ଖାଦ୍ୟ ଆମର ମନକୁ ଶାନ୍ତ ଏବଂ ଶରୀରକୁ ସକ୍ରିୟ ରଖେବି। ଅଧିକ ତେଲ ଓ ମସଲା ଯୋଗୁ ତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ସେଥିପାଇଁ ଆମକୁ ସୁଷମ ଖାଦ୍ୟ ଖାଇବା ନିହାତି ଦରକାର ଆଉ ଶିଶୁ ମାନଙ୍କ ଶରୀର ଶରୀରକୁ ମାନସିକ ବିକାଶରେ ବଡ ଭୂମିକା ନିଭାଏ। ଏଇ ଆମର ସୁଷମା ଖାଦ୍ୟ ପ୍ରତିଦିନ ସକାଳର ଭଲ ନାସ ତା ଆମକୁ ଦିନ ଭର ଶକ୍ତି ଦେଖାଇଥାଏ ପାଣି ମଧ୍ୟ ସୁଷମ ଜୀବ ଜିବନରେ ଏକ ଆମର ଅତ୍ୟନ୍ତ ଆବଶ୍ୟକ ଅଂଶ। ଯାହା ଶରୀର ଶରୀରକୁ ଆମର ସଫା ରଖିଥାଏ।
ଆଜ୍ଞା ମ୍ୟାଡାମ୍।
ଆଜ୍ଞା।
ଆମେ ଯଦି ଦେଖିବା କାର୍ବୋହାଇଡ୍ରେଟ ଯଦି ଆହୁରି ଚର୍ବିକୁ କଥା ଯଦି ଆମେ କହିବା ତା ହେଲେ ଏଇଟା ବି ଆମକୁ ଅ କାର୍ଯ୍ୟ କରିବା ପାଇଁ କି ଶକ୍ତି ଯୋଗାଇ ଥାଏ। ଆଉ ଯଦି ଭିଟାମିନ୍ ଆହୁରେ ଖଣିଜ ଲବଣ କଥା ବି ଯଦି ଆମେ କହିବା କହିଲେ ଏହା ଆମସ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇ ଆପଣ ଯେମିତି କି କହିଥିଲେ ୟା ଆଗରୁ ବିଭିନ୍ନ ଋତୁ କାଳୀନ ପନିପରିବା ଏବଂ ଫଳରେ ଏହି ଉପାଦାନ ଭରପୁର ହେଇକି ରହିଥାଏ ଆପଣ ବି ଜାଣିଥିବେ ଏକ କଥା। ଆଉ ଯଦି ପ୍ରୋଟିନ କୁ ଯଦି ଆମେ ଜି ବା ଯଉଁଟାକି ସୁଷମ ଖାଦ୍ୟରେ ରହିଚି ଏଇଟା ତ ବହୁତ ହି ଜରୁରୀ ଯେ ଆମ ଶରୀରର ମାଂସ ପେଶୀ ଗଠନ ଆଉରି କ୍ଷୟ ପୂରଣ କରିଥାଏ ଯେମିତି କିି ଡାଲି ଅଣ୍ଡା ମାଛ ହେଇଗଲା। କି ଆମେ ଯଦି ଦେଖିବା ଆ ସୋୟାବିନ୍ ଯଦି ଦେଖିବା କହିଲେ ବହୁତ ପରିମାଣରେ ରେ ଆମେ ପ୍ରୋଟିନ୍ ପାଇପାରିବା।
ଆଜ୍ଞା ଦୁଧ ଏବଂ ଦୁଧ ଜାତୀୟ ଖାଦ୍ୟ ଆମ ହାଡକୁ ମଜବୁତ କରେ ଯେମତି କିି ଆଉରିି ଆମର ସୁଷମ ଖାଦ୍ୟ ଆମୁକୁ ରୋଗ ମୁକ୍ତ ଜୀବନ ଦେଇଥାଏ ଏବଂ ଆମର ଦୀର୍ଘ ଆୟୁ କରେ ରା ଆଉ ଆମେ ମ୍ୟାଡାମ ଆମେ ରାତିରେ ହାଲକା ଖା ମାନେ ହାଲକା ଖାଦ୍ୟ ଖାଇବା ଦରକାର। ଆମର ନିଦ୍ରାକୁ ଭଲ କରେ ସେଇ ଜିନିଷ ଟା। ଆମର ହାଲକା ଖାଦ୍ୟ ଖାଇବା ବୋଲେ ଆମର ନିଦ୍ରାକୁୁ ଭଲ କରେ। ଖାଇବା ଟା।
ଆଜ୍ଞା ମ୍ୟାଡ଼ାମ ସେଇଟା ତ ବହୁତ ଜରୁରୀ।
ଆଜ୍ଞା।
ଆମେ ଯେତେ ଜଲ୍ଦି ଖାଇବା ଆମର ଡାଇଜେସନ୍ ସେତିକି ଜଲ୍ଦି ହବ। ଆହୁରି ଆମ ଦେହ ବି ଠିକ ରହିବ ଗ୍ୟାଷ୍ଟ୍ରିକ ବି କମିବ। ନିଦ ବି ଆମକୁ ଠିକସେ ଆସିବ।
ଆଜ୍ଞା ମ୍ୟାଡ଼ାମ୍।
ହେଲେ ଆଜିକାଲି ତ ଆପଣ ଦେଖିବେ ଯେ ଅନେକ ଲୋକ ଖାଲି ଅ ସ୍ଵାଦ ପଛରେ ଖାଲି ଏମିତି ଧାଇଥାନ୍ତି ଯେ ସେମାନଙ୍କୁ ଲେଟ୍ ନାଇଟ ରେ ବି ଯଦି କିଛି ଖାଇବା ଯଦି ମିଳି ଯାଉଚି ତାହେଲେ ସେମାନେ ରାତି ଅଧେରେ ବି ଉଠିକି ଖାଇଯାଆନ୍ତି। ଶୋଇଥିବେ କି ଉଠିକି ସେମାନେ ଖାଇଯିବେ।
ଆଜ୍ଞା, ମୁଁ ବି ତ ସେମିତି ବହୁତ କିଛି ଦେଖିଛି ମ୍ୟାଡାମ୍। ସେଥିପାଇଁ ଆମର ସଠିକ ଖାଦ୍ୟ ଅଭ୍ୟାସ ଆମ ଜୀବନ ଶୈଳୀକୁୁ ସଫଳ ଓ ସୁସ୍ଥ କରେ ମାନେ ସେଥିପାଇଁ ଆମେ ଆ ଆମ ଆମେ କେବଳ ଭଲ ଜିନିଷ ହିଁ ଖାଇବା ଦରକାର ଯେ ଯେମିତି କି ମୁଁ ଆପଣଙ୍କୁ କହିଲି ଏବେ।
ମୁଁ ଯେ ଯେମିତି କିି ଆପଣଙ୍କୁ କହିଲି ଯେ ସୁଷମ ଖାଦ୍ୟ। ହିଁ ଆମକୁ ଖାଇବା ଦରକାର ଆମ ଦେହ ପାଇଁ ସେ ଜିନିଷ ଟା ଭଲ ତ ବା ବାହାର ଜିନିଷ ନ ଖାଇକି ଆମେ ଘରୋଇ ଜିନିଷ ହିଁ ଖାଇଲେ ଆମର ଦେହ ପାଇଁ ଭଲ।
ଆଜ୍ଞା ମ୍ୟାଡାମ୍। ଠିକ କହିଲେ ଆମେ କେବଳ ନିଜେ ସୁଷମ ଖାଦ୍ୟ ଖାଇବା ନୁହେଁ ବରଂ ଆମ ପରିବାର ଆହୁରି ସମାଜର ଅନ୍ୟ ମାନଙ୍କୁ ମଧ୍ୟ ଏହାର ଗୁରୁତ୍ବ ବୁଝେଇବା ଉଚିତ। ଯେମତି କି ସେମାନେ ବୁଝିକି ସେମାନଙ୍କର ସ୍ୱାସ୍ଥ୍ୟ ବି ସେମାନେ ଠିକ ସେ ରଖିପାରିବେ। ଆଉରି ସି ସେମାନେ ଏଇଟା ବି ବୁଝିବା ଦରକାର ଯେ ସ୍ୱାସ୍ଥ୍ୟ ହଉଛି ଆମର ସମ୍ପଦ। ଏଇଟା ସମସ୍ତଙ୍କୁ କହିଲେ ସମସ୍ତେ କହିବେ ଯେ ଆମେ ଜାଣିଚୁ କହିକି। ହେଲେ ସେମାନଙ୍କୁ ବୁଝିବା ଦରକାର ଯେ ସ୍ଵାସ୍ଥ୍ୟ ଆମ ପାଇଁ କି ସମ୍ପଦ। ଆମେ ସେଇଟାକୁ କେମିତି ରଖିବା। ଏଇଟା ସମସ୍ତ ବୁଝିବା ଦରକାର। ସୁସ୍ଥ ବ୍ୟକ୍ତି ଏକ ସୁସ୍ଥ ସୁସ୍ଥ ପରିବାର ଆହୁରି ସୁସ୍ଥ ରାଷ୍ଟ୍ର ଗଠନ କରିପାରେ।
ମାଡ଼ାମ ଠିକ କଥା କହିଲେ ଆପଣ।
ଆଜ୍ଞା। ଛାତ୍ରଛାତ୍ରୀଙ୍କ ପାଇଁ ଯଦି ସୁଷମ ଖାଦ୍ୟ ବିଶେଷ ଭାବରେ ଦରକାର। ଏହା ଶରୀରର ବୃଦ୍ଧି ଆହୁରି ଯୋଉ ମସ୍ତିଷ୍କର ବିକାଶ ସ୍ମୃତି ଶସ୍ତି ସରି ମ୍ୟାଡ଼ାମ ସ୍ମୃତି ଶକ୍ତି ବୃଦ୍ଧି ଏବଂ ପାଠ ପଢାରେ ବି ଏକାଗ୍ରତ ତା ବଢାଇଥାଏଆପଣ ଦେଖିବେ ଯେ ଆମେ ଯଦି କିଛି ବିଭିନ୍ନ ପ୍ର କାର ଯଦି ହେଲ୍ଦି ଖାଇବା ଯଦି ଖାଉଚୁ କହିଲେ ଆମର ମନ ବି ଭଲ ରହିବ। ଆହୁରି ମସ୍ତିଷ୍କ ବି ଭଲ ରହିବ। ଯାହା ଦ୍ଵାରା କି ଆମେ ଛାତ୍ରଛାତ୍ରୀ ଗୁଡାକ ଆମେ ଆରାମ ସେ ପଢା ଉପରେ ଫୋକସ କରିପାରିବା।
ଆଜ୍ଞା ମାଡାମ।
ପଡ଼ିବାକୁ ଆମକୁ ଯେମିତିକି ଇଚ୍ଛୁକ ଆସିବ।
ଆମେ ମ୍ୟାଡାମ ଆମେ ଯୋଉ ଏବେ ସବୁଜ ପତ୍ର ଯୋଉ ଶାଗ ଆମ ଶରୀରକୁ ଆୟର ଆଇରନ୍ ଓ ଭିଟାମିନ ଦେଇଥାଏ ଶକ୍ତିଶାଳୀ କରେ ନା ଆମକୁ। ଆମର ଯୋଉ ସବୁଜ ପତ୍ର ଟା ଆପଣ ତ ଶୁଣି ଥିବେ ନା ଉଁ ବହୁତ କିଛି ନା ଅଛି ସେଇ ଶାଗର। ବହୁତ କିଛି ଶାଗ ଅଛି ଯୋଉଟା କି ଆମକୁ ଭିଟାମିିନ ଦିଏ। ଆଇରନ ଦିଏ।
ଯେମିତିକି ଆପଣ ଏଇଟା କହିପାରିବେ ଶାଗ ଗୁଡାକର ମୁଁ ଯେତିକି ଜାଣିଚି ଯେ ମୁନିକା ସାଗ କହିପାରିବା। ଆଉ କିଛି ଭାଜି ଶାଗ କହିପାରିବା। ଆଁ ଆଉ ଆମେ କିଛି ଆ ପାଣି ଶାଗ ବୋଲି କି କିଛି କହିପାରିବା ସୋରିଷ ଶାଗ କହିପାରିବା। ଏମିତି ଆହୁରି ବି କିଛି ଶାଗ ଗୁଡାକ ଅଛି ଯୋଉଟା କି ମୋର ମନେ ନାହିଁ। ଆପଣଙ୍କର ଯଦି ମନେ ଅଛି ତାହେଲେ କହିବେ ଯଦି ଭଲ ହବ।
ହଁ ମ୍ୟାଡାମ ଆପଣ ଯେତିକି ଜାଣିଚନ୍ତି ମୁଁ ବି ସେତିକି ହିଁ ଜାଣିଥିଲି। ଆଉ ମୁଁ ବି ସେମତି କିଛି ଜାଣିନି। ଆଉ ଆପଣ ଯେତିକି କହିଲେ ସେତିକି ତ ମୁଁ ବି ଜାଣିଚି। ଆଉ ସେତିକି ଖାଇକି ଆମର ଦେହ ପାଇଁ ବହୁତ ଭଲ ସେ ସବୁ। ଆଉ ସବୁଠୁ ଭଲ ହଉଚି ଆମ ପାଇଁ ଏଇ ଯୋଉ ଭା ଚି ଶାଗ କହିଲେ ଆପଣ। ଭାଜି ଶାଗ ଟା ହଉଚି ବହୁତ ଭଲ ଆମ ପାଇଁ। ଆମର ଦେହ ପାଇଁ। ଆଉ ଆମର ଏ ଆଜ୍ଞା ମ୍ୟାଡାମ କୁହନ୍ତୁ।
ଗୁଦାରି ଶାଗ ଆଉ କଖାରୁ ଶାଗ ମୋର ବାସ ଧୀରେ-ଧୀରେ ଟିକେ-ଟିକେ ମନେ ପଡୁଚି ତ। ଆପଣ କହିବା ସମୟରେ ମୁଁ ଦିଷ୍ଟର୍ବ କରିଦଉଛି ଆପଣଙ୍କୁ।
ନାଇଁ-ନାଇଁ ମ୍ୟାଡାମ ସେମିତି କିଛି ନୁହଁ କୁହନ୍ତୁ ମ୍ୟାଡାମ।
ହଁ ଏଇଆ ହିଁ କହୁଥିଲି ଯେ ଯେତିକି ଶାଗ ଗୁଡାକ ଧୀରେ-ଧୀରେ ମନେ ପଡୁଚି। ବାସ୍ ହଁ ହଁ ମ୍ୟାଡାମ ଆଉ ଗୋଟେ ପାଳଙ୍ଗ ଶାଗ ଯୋଉଟା କି ବହୁତି ଜରୁରୀ ଆମର ବଡି ପାଇଁ କି ଆପଣ ଶୁଣିଥିବେ ବାସ୍ ଠିକ ସମୟରେ ମନେ ପଡୁ ନଥାଏ ଏ ଶାଗ ଗୁଡିକର ନା।
ହୁଁ।
ଆଜ୍ଞା ଆଉ ଆପଣ ଏଇଟା ଦେଖିଥିବେ ମ୍ୟାଡ଼ାମ ଯେ ଗାଁ ଗୁଡାକରେ ଆପଣ ଉଁ ଆମେ କିଛି ବି ଶାଗ ଜାଣିନଥିବୁ। ଯେମିତିକି ହଉ କଲରା ର ପତ୍ର ନେଇକି ସେମାନେ ଏ ଶାଗ କହିକି ସେମାନେ ଖାଇଯାଆନ୍ତି ରୋଷେଇ କରି କି ସେଇଟା ଗୋଟେ ଶାଗ ହେଇଗଲା କି ଆଳୁର ର ପତ୍ର ନେଇକି ବି ସେମାନେ ଭାଜିକି ଖାଇଦିଅନ୍ତି। ଏମିତି ବିଭିନ୍ନ ପ୍ରକାରର କିଛି କିଛି ପତ୍ର ଗୁଡାକୁ ନେଇକି ସେମାନେ ରୋଷେଇ କରିକି ଶାଗ ହିସାବରେ ଖାଇ ଦିଅନ୍ତି।
ଆଜ୍ଞା ମ୍ୟାଡାମ। ଆଉ କେବଳ ଶାଗ ବୋଲି ବି ନୁହଁ ମ୍ୟାଡ଼ାମ ଆମର ଋତୁକାଳୀନ ଫଳ ଖାଇବା ଅ ଆମ ସ୍ୱାସ୍ତ୍ୟ କୁ ଅଧିକ ଭଲ ଦେଇଥାଏ। ଋତୁକାଳୀନ ଫଳମୂଳ ବି ଖାଇବା ଦରକାର ସୁଷୁମ ଖାଦ୍ୟ ଆମ ମନକୁ। ଆମର ସକାରାତ୍ମକ ଓ ସକ୍ରିୟ ରଖେ। ଅଧିକ ତେଲ ଚିନି ଯୁକ୍ତ ଖାଦ୍ୟ ଶରୀର ପାଇଁ କ୍ଷତିକାରକ ଅଟେ ଆମର।
ହ।
ଆମର ଘର ପକା ତାଜା ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଭଲ ବିପଳ୍ପକ ଅଟେ। ତ ଆପଣ ଚାହିଁଲେ ଉ ମାନେ ସେ ସବୁକୁ ନିଜ ଦେହକୁ ଦେଖିକି ଆପଣ ଭଲସେ ଖାଇପାରିବେ। ତ ସଠିକ ଖାଦ୍ୟ ଅଭ୍ୟାସ ଆମ ଜୀବନକୁ ସଫଳତାର ପହଞ୍ଚାଇଥାଏ।
ଆଜ୍ଞା।
ବହୁତ ବହୁତ ଧନ୍ୟବାଦ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା।
ମତେ ବି ବହୁତ ଭଲ ଲାଗିଲା ଆପଣ ଆଜି ବହୁତ ଭଲ ଟପିକ ନେଇକି ଆସିଥିଲେ।
ଆଜ୍ଞା ମୁଁ ତ ଭଲ ବିଷୟ ନେଇକି ଆସିଥିଲି। କାହିଁକି ନା ଏଇ ବିଷୟ ଟା ସମସ୍ତେ ଜାଣିବା ନିହାତି ଦରକାର। କାହିଁକି ନା ଆଜିକା ଦୁନିଆରେ। ଖାଲି ପିଲା ହଉ କି ଛୁଆ ହଉ ଯିଏ ବି ହଉ। ସବୁ ବାହାର ଖାଇବା ପସନ୍ଦ କରନ୍ତି। ସେଥିପାଇଁ ଏଇ ବିଷୟରେ ମୁଁ କଥା ହେବି ବୋଲି ମୁଁ ଭାବିକି ମ୍ୟାଡାମ ଆପଣଙ୍କୁ ଫୋନ କରିଥିଲି। ଆପଣଙକୁ ଯଦି ଭଲ ଲାଗିଲା ତ ବହୁତ ଧନ୍ୟବାଦ।
ଧନ୍ୟବାଦ ଆଜ୍ଞା ନମସ୍କାର।